ହ୍ୟାଲୋ।
ହୁଁ।
ହଁ, ହଁ କଣ କରୁଛ?
ଏ ଛୁଆ ମାନେ ଗୋଡି ଉଡଉଛନ୍ତି ତ ରଜ ପାଇଁ। ଆଉ ସେଠିକି ଆସିଥିଲି ଆଉ ଗୋଡି ଉଡ଼େବା ଦେଖିବା ପାଇଁ ଆଉ।
ଗୁଡି ଉଡଉଛନ୍ତି?
ହଁ।
ଏବେଠୁ ପୁଣି ଉଡଉଛନ୍ତି?
ହଁ ସେ କମ୍ କମ୍ପିଡ଼ିସନ ହବ ତ କାଲି, ଆଜି ଟିକେ ସେ ଯୋଉ ଯୋଜନା କରୁଛନ୍ତି ଆଉ।
ଗୁଡ଼ି ତ ମକର ସଂକ୍ରାନ୍ତିରେ ଉଡାଯାଏ ନା।
ଉଡ଼ା ଯାଏ ଯେ କିନ୍ତୁ ଆମ ଆଡେ କିନ୍ତୁ ଆମ ଆଡେ ରଜରେ ଉଡଉଛନ୍ତି।
ଓହୋ ରଜରେ ବି ହଁ ରଜରେ ବି ମାନେ ବହୁତ ଜାଗାର ଗୋଡି ଉଡ଼ା ଯାଏ। ତମେ ତମକୁ ଗୋଡି ଓଡା ଆସେ କି ନାଇଁ?
ହଁ ମୁଁ ତ ଗୋଡ଼ି ଉଡେଇ ଉଡେଇ ତ ଆସି କହିବିନି ମୋତେ ଆସିକି ଅଧିକ ହେଇଯାଇ
ଓହୋ। ହଁ ଝିମା ଶୁଣିଚି ବୟସ ଝିଅ ପିଲା ମାନେ ଲୁଚାନ୍ତି।
ନାଇଁ ଯେ ପର୍ସନାଲ କଥା ହେଇଯାଉଛି ନା ସେଥିପାଇଁ।
ହଁ ହଁ ଯୋଉ ମକର ସଂକ୍ରାନ୍ତିରେ ଗୋଟେ ଚାଉଳ ଭୋଗ ହୁଏ, ମକର ଚାଉଳ।
ମକର ଚାଉଳ ଭୋଗ ହୁଏ ହଁ।
ହଁ ହଁ ସେଟା କେବେ ଖାଇଛ?
ସେଟା ନା।
ନା କୁହନ୍ତି କି ମକର ଚାଉଳ ଟା ଖାଇବାକୁ ବହୁତ ଭଲ ଲାଗେ। ମୁଁ ବି ତ କେବେ ଖାଇନି କିନ୍ତୁ ଶୁଣିଛି।
ବାସ ମୁଁ ବି ସଣିଛି। ତ ଅକ୍ଷି ତୃତୀୟରେ ତୁମ ଆଡେ ଯଉ ଅକ୍ଷି ମୁଠି ଅନୁକୂଳ ହୁଏ ନା।
ହଁ ହଁ ଆମର ଅନୁକୂଳ ହୁଏ ଆମର ଆମର ବି ଚାଷ ହୁଏ ନା ତ ଆମର ସେଦିନ ସ ସଖାଳୁ ବାପା ଧାନ ଯୋଉ ଗୁଣି ଥାଏ ଦେଖିଛ ନା। ହଁ ଗଉଣୀରେ ଧାନ ଆମ୍ବ ପତ୍ର ଆମ୍ବ ଫୁଲ ଭୋଗ ଆଉ ଧୂପ ଏଗୁଡା ସବୁ ନେଇକି ଯାଆନ୍ତି। ବିଲକୁ ଅନୁକୂଳ କରିକି ଆମର ଆସନ୍ତି। ତାପରେ ଯୋଉ ଧାନ ନା ସରି ତାପରେ ଚାଷ କାର୍ଯ୍ୟ ଆରମ୍ଭ ହୁଏ। ଯେମିତି କୁହନ୍ତି ଅ ଅଖ ତୁତିଆରେ କିଛି ସୁନା ବା ରୂପା କିଣିଲେ ବହୁତ ଭଲ। ଛା ଚୁଣୀ ଏଇଗୁଡା ସବୁ ମା ଲକ୍ଷ୍ମୀଙ୍କର ସ୍ୱରୂ ପ ବୋଲି ଭାବନ୍ତି ଭାବିକି ନେଇକି ଆସନ୍ତି। ସୁନା ହେଲା ରୂପା ହେଲା କି ନହେଲେ ଛାଞ୍ଚୁନି ଘରକୁ ଅଖ ତୁତିଆ ଦିନ ଆଣିଲେ ବହୁତ ଭଲ।
ଆଚ୍ଛା ତୁମେ କେବେ ଯାଇଛ ସୁନା କିଣିବା ପାଇଁ।
ନାଇଁ ମୁଁ କେବେ ଯାଇନି କିନ୍ତୁ ଆମ ଘରେ ସବୁ ଯାଇକି ମୋ ପାଇଁ ନେଇକି ଆସନ୍ତି।
ଆଚ୍ଛା।
ଏବେ ହେଇ ଗୋଟେ କିଣିଥିଲି ଆଉ ଏବେ ତାଙ୍କୁ ମନା କରି ମାନେ ବର୍ଷା ପଯାଏ ସୁନା କିଣା ଯିବନି।
ଏବେ ଯୋଉ ସୁନା ରେଟ୍ ଯେ କଲେ ଏବେ ସୁନା ରେଟ ତ ପୁର ହାଇ ଅଛି ନା। ଅଧିକ ରେଟ୍ ଅଛି ତ ସେଥିପାଇଁ ଏବେ ସୁନା କିଣିବା ଟା ଠିକ ହବନି।
ସୁନା ଦିନକୁ ଦିନ ବଢିବାରେ ଲାଗିଛି ସୁନାର ଯୋଉ ମୂଲ୍ୟ ଟା ଦିନକୁ ଦିନ ବଢିବାରେ ଲାଗିଛି। ଆଗେ କହନ ନା ଯେତେବେଳେ ଦେଖ। ଆଗେ ସୁନାର ମୂଲ୍ୟ ବହୁତ କମ ଥିଲା କିନ୍ତୁ ଲୋକମାନେ କିଣୁନଥିଲେ ବହୁତ କମ୍ ଯାଉ କିନ୍ତୁ ଏବେ ସୁନାର ଯେତେବେଳେ ମୂଲ୍ୟ ବଢିଯାଉଛି ସେ ଲୋକମାନେ ସେତେବେଳେ ଏବେ ଅଧିକ କିଣୁଛନ୍ତି। କିନ୍ତୁ ଏତେବେଳେ କମ୍ ଥିଲା ଲୋକମାନେ ସେତେବେଳେ କମ୍ କିଣୁଥିଲେ। ଏବେ ଯୋଉ ଅଧିକ ଅଛି ସୁନା ଏବେ ଅଧିକ କିଣିଛନ୍ତି।
ହ ମତେ ଲାଗୁଛି କଣ ଜାଣିଛ ନା ମତେ ଲାଗୁଛି ଲୋକଙ୍କ ପାଖରେ ଅଧିକ ପଇସା ହେଇଯାଇଛି। ତ ସେ ସେ ସୁନା କିଣିବା ପାଇଁ ପସନ୍ଦ କରୁଛନ୍ତି ଆଉ।
ହଁ ଯା ପାଖରେ ଅଛି ତ କିଣିବ ଆଉ ତମେ କିଣ କି ନାଇ ସୁନା।
ମୁଁ ଯାଇଥିଲି ଯୋଷ୍ଟ ମାନେ ହବ ଦି ମାସ ତଳେ ଯାଉଥିଲି ସୁନା କିଣିବାକୁ। ତ ନାନୀର ମ୍ୟାରେଜ ହେଲେ ତ। ତ ଆମ ଯାଇଥିଲୁ ଆଉ କିଣିବା ପାଇଁ ଆଉ
ତମର ଅନୁକୂଳ କରିବାକୁ ଯାଉ କି ନାହିଁ ଅକ୍ଷର ଜାତଆରେ
କହିବାକୁ ଗଲେ ଆମର ମାନେ ବିଲ ନାହିଁ ବୁଝିଲେ ଆମ ବିଲ ନାହିଁ ଆମର ଘରେ ବାପା ବ୍ୟବସାୟ କରନ୍ତି
ବ୍ୟବସାୟ କରନ୍ତି କିନ୍ତୁ ନାଇ ଆମର ଚାଷ କାମ ହୁଏ ଏବେ ଯେମିତି ଆମର ଲଗା ହେଇଛି ଧାନ ଲଗା ହେଇଛି ଆଖୁ ଲଗା ହେଇଛି କାରଣ ଖରା ଦିନ ଆମର ଏଇ ଦିନ ଦିଟା ଜିନିଷ ହିଁ ଲଗାାଯାଏ ଧାନ ଆଉ ଆଖୁ
ହଁ
ତାପରେ ଶୀତ ଦିନେ ଆମର ସବୁ ପରିବା ଲଗାଯାଏ ଯେମିତି ମୂଳା ହେଲା କାକୁଡି ହେଲା ଗା ର ହେଲା ଆଉ ବିଭିନ୍ନ ପ୍ରକାର ଶାଗ ଲଗାଯାଏ ତାପରେ ବର୍ଷା ଦିନ ଯେମିତି ବର୍ଷା ଋତୁ ଭିତରେ ପନ୍ ପନିପରିବା ସେ ସବୁ ଲଗାଯାଏ
ହଉଛି
ଏବେ ହି ପ୍ରଥମେ ଗଣେଶ ପୂଜା ଆସିଯିବ ବୋଧେ ରଜ ପରେ ପରେ
ହଁ ଗଣେଶ ପୂଜା ପଡେ ଅଗଷ୍ଟ ମାସ ଆଡକୁ ଗଣେଶ ପୂଜା ପଡେ
ହଁ ଗଣେଶ ଗଣେଶ ପୂଜା ତମେ କଣ କର
ରେ ଯେବେବେ ଆୁଥିଲ ସ୍କୁଲ ଟାଇମରେ କଲେଜ ଟାଇମରେ ମୁ ଯେବେ ପଢୁଥିଲି ତ ଗଣେଶ ପୂଜାରେ ଆମେ ଅପେକ୍ଷା କରି କେ ଆସା ସେୟା କରିବୁ
ଗଣ ନା ଗଣେଶ ପୂଜା
ଆ
ଆମେ ଯୋଉ ଗଣେଶ ପୂଜା ରହିଗଲା ହଁ ସ୍କୁଲ ବେଳେ କଣ ହୁଏ ନା ଯେତେବେଳେ ଗଣେଶ ପୂଜା ହୁଏ ଆମେ ସକାଳୁ ଉପାସ ଥାଉ କି ଆମେ କିଛି ଖାଇବୁନୁ ଖାଇକି ପୂଜା କଲେ ଭଗବାନ ଆମ ଉପରେ ରାଗିବେ ତ ସେଇଟା ଆମ ମନରେ ଥାଏ ସକାଳେ ଆମେ ପୁଷ୍ପାଞ୍ଜଳି ପୂର୍ବରୁ କିଛି ବି ଖାଇବୁନି ଆଉ ସାଙ୍ଗସଥି ମାନଙ୍କ ସହିତ କଥା ହେଇ ଜାଣିଛୁ ମୁଁ ସକାଳେ ପାଣି ବି ପିନି ତୁ ପାଣି ପିଇ ଦେଇଛୁ ମୁ ପାଣି ବି ପିନି ମୁଁ ପୁଷ୍ପାଞ୍ଜଳି ଦେଲା ପରେ ଯାଇକି ଖାଇବି ତାପରେ ଯୋଉ ନଡିଆ ବି ଦିଆ ହୁଏ ନା ନଡିିବା ପାଇଁ ଭାଙ୍ଗିବା ପାଇଁ ତ ହଁ ସେଥିରେ ବି ଆମର ଗୋଟେ ପ୍ରତିଯୋଗିତା ଚାଲେ ଦେଖିବା ଥରକରେ କିଏ ନଡ଼ିଆ ଭାଙ୍ଗିବ ଭାଙ୍ଗି ପାରୁଛି ଆଉ ଯିଏ ଦିଥର ରେ ଭାଙ୍ଗିବ ସେ ଖାଇକି ଆସିଛି ତାପରେ ନା ଆମର ପୁଷ୍ପାଞ୍ଜଳି ଦବା କୁ ଝଗଡ଼ା ଟାଇପ ର ଲାଗିଯାଉ ନାଇଁ ମୁଁ ବେଶୀ ଫୁଲ ନେବି ସେଏ କହିବ ମୁଁ ବେଶୀ ଫୁଲ ନେବି ଆଉ ବେଶୀ ଏ ଫୁଲ ଆଣିକି ସେ ଠାକୁରଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବି ଏମତି ଛୋଟ ଛୋଟ ଜିନିଷକୁ ନେଇକି ବହୁତ ଭଲ ଭଲ ସ୍ମୃତି ହେଇଯାଏ ସ୍କୁଲ ସମୟରେ
ହଁ ସେଇ ସ୍କୁଲ ସ୍ମୃତି ଅନୁଭୂତି ଏବେ ତ କିଛି କଜ୍ ମାନେ ଫିଲିଙ୍ଗ୍ ଟା ଏବେ ପଳେଇ ଆସିଛି ଆଉ ମାନେ ସ୍କୁଲ ଟାଇମ୍ ରେ ଏଇଆ ହେଇଥିଲା ବୋଲି ତ ସେଇ ତ ଟାଇମ ଟା ଫେରିବାରି ନା ଆଉ ଆଉ ଖାଲି ସେଇଟା ମନେ ପକେଇବା କଥା ଆଉ
ପୂଜା ଶେଷରେ ଭୋଜି ହୁଏ। ତାପରେ ଆମେ ଭୋଜି ଖାଇକିନା, ଘରକୁ ଆସୁ।
ହୁଁ।
ଗଣେଶଙ୍କର ବାହାନା କିଏ କହିଲ?
ଗଣେଶ ଙ୍କ ବାହାନ ମୂଷା।
ସେ ଆଗରୁ କ ଯୋଉ ମୂଷା ଥିଲେ, ସେ ଆଗରୁ କଣ ସେ ମୂଷା ତା ହେଇକି ହିଁ ଥିଲେ।
ମୁଁ ତ କହିପାରିବିନି, ତ ମୁଁ ଜାଣିବାର ମୂଷା, ଆ ଗଣେଶଙ୍କର ମୂଷା, ଗଣେଶ
ଜଣେ ରାକ୍ଷାସ ଥିଲେ। ସେ ଆଗୁରୁ ଜଣେ ରାକ୍ଷସ ଥିଲେ, ସେ ଯୋଉ କଣ ଗୋଟେ ଠାକୁର କଣ ସବୁ ଏମିତି ବର ପାଇକିନା ସ ଯୋଉ ଗଣେଶଙ୍କର ପ୍ରିୟ ବାହାନ ହେଇକି ରହିଲେ।
ମୁଁ ମାନେ ଅଧା ଅଧା ଜାଣିଅଛି।
ଆରେ ତୁମେ ତ ଏତେ ଜାଣିଚ, ମୁଁ ଜାଣିଚି କିନ୍ତୁ ଏ ମାନେ ଆଉ ମନେ ହିଁ ନାହିଁ, ସେ ସବୁ।
ଆଛା, ସେ ସବୁ କଥା ଆଉ ମନେ ହିଁ ନାହିଁ।
ଆ କାର୍ତ୍ତିକ ଙ୍କର, କାର୍ତ୍ତିକ ଙ୍କର ବାହାନ କିଏ ଜାନିଚ?
ହଁ ଜାଣିଛି, ମୟୁର।
ବାସ୍, ହୁଏ ନା, ତୁମ ଆଡେ ସେ କାର୍ତ୍ତିକ ପୂଜା ହୁଏ ନା?
ନାଇଁ ଆମର କାର୍ତ୍ତିକେଶ୍ୱର ପୂଜା ଏପଟେ ହୁଏନି।
ଆମଆଡେ ହୁଏ। ହୁଏ, ହୁଏ କିନ୍ତୁ ମାନେ ଏତେ ବିଶେଷ ଇଏ ନୁହଁ। ଏ ଗାଁ ଲୋକ ଏଇ ସବ, ଗାଁ ଲୋକ ମାନେ କରନ୍ତି ପୂଜା ତ ଆଉ କଉଠି ହୁଏନି, କେବଳ ଆମ ଗାଁରେ ଗୋଟିଏ ଜାଗା ହୁଏ।
ନା ଆମ ଏପଟେ କେବେ ହୁଏ ନାହିଁ। କାର୍ତିକଙ୍କର ପୂଜା, ଦେଖ ଯେମିତି ମହାଦେବଙ୍କର ପରିବାରରେ ମହାଦେବଙ୍କ ବାହାନ ହଉଚନ୍ତି ନନ୍ଦୀ, ମା ଦୁର୍ଗାଙ୍କର ବାହାନ ହଉଚନ୍ତି କିଏ ଯୋଉ ସିଂଙ୍ଗ କାର୍ତ୍ତିକଙ୍କର ବାହାନ ହଉଛି ମୂଷା, ଏ ସରି କାର୍ତ୍ତିକଙ୍କର ବାହାନ ହେଉଛି ମୟୂର, ତ ଗଣେଶଙ୍କର ହଁ ଗଣେ ହଁ ବାହାନ ହଉଚିନା ମୂଷା, ଆଉ ଶିବଙ୍କ ଗଳାରେ ସାପ, ଧ ଧାରଣ କରୁଚନ୍ତି ମହାଦେବ। କି ଦେଖ, ଏଠି ଜଣେ ଜଣଙ୍କର ହଉଚନ୍ତି କଣ, ଖାଦ୍ୟ ଆଉ ଖାଦକ।
ହୁଁ।
ଜଣେ ଜଣଙ୍କର ହଉଚି ଖାଦ୍ୟ ଆଉ ଖାଦବ। କିନ୍ତୁ ଭଗବାନଙ୍କ ଶରଣରେ ସମସ୍ତେ କେମିତି ମିଳିମିଶି ରହୁଛନ୍ତି। କେହି କାହାର କିଛି ବି କ୍ଷତି କରୁନାହାନ୍ତି।
ହୁଁ।
ତ, ସେତିକି ମହାନ ହଉଚନ୍ତି ମହାଦେବ। ଯୋଉ ସେଥିପାଇଁ, କି ସମସ୍ତଙ୍କୁ ମାନେ ସମସ୍ତଙ୍କ ସେ ସ୍ଥିତିକୁ ସନ୍ତୁଳିତ କରିକି ରଖିଛନ୍ତି।
ହୁଁଉଁ।
ଆମର ତ୍ରିଦେବଙ୍କ ନାଁ ଜାଣିଛ?
ସେ ଶ୍ରୀଦେବା
ତ୍ରୀଦେବ, ତ୍ରୀ ଦେବ ହଁ।
ବ୍ରହ୍ମା, ବିସ୍ଟୁ, ମହେଶ୍ୱର।
ବ୍ରହ୍ମା, ବିିଷ୍ଣୁ, ମହେଶ୍ଵର। ଆମର ପାଳନ କର୍ ତା କିଏ? ଆମର ସୃଷ୍ଟିକର୍ତ୍ତା କିଏ?
ସୃଷ୍ଟି କର୍ତ୍ତା ବ୍ରହ୍ମା। ପାଳନ କର୍ତ୍ତା ବିଷ୍ଣୁ ଆଉ ଅ ଆଉ ଗୋଟେ କି କର୍ତ୍ତା ସଂଘାର କର୍ତ୍ତା ସଂଘାର କର୍ତ୍ତା ଶିବ।
ହଁ, ହେଲେ ହଁ ଯେତେବେଳେ ଆମେ ଆମ ନିଜ ପରମ୍ପରା ବିଷୟରେ ଜାଣ ବହୁତ୍ ଭଲ ଲାଗେ ନା।
ପରମ୍ପରା ତ ଜାଣିଆକୁ ହିଁ ଭଲ୍ ଲାଗେ। ହଁ ଯେତେ ଜାଣିବ ସେତେ ନୂଆ ଲାଗିବ। ଏମିତି ଅଛି ଆମ ଓଡିଆ ପରମ୍ପରା। ହୁଁ।
ହୁଁ ହଁ, ସେ ଯେମିତିକି ଆମର ରାକ୍ଷୀ ପୂର୍ଣ୍ଣିମାରେ ତମେ ଯୋଉ ଭୋଉଣୀ ମାନଙ୍କୁ ଭଲ ଉପହାର ଦିଅ କି ନାଇଁ?
ଆଜ୍ଞା ଘିଅ ମାନେ ଝିଅ ପିଲାମାନେ ଅନେଇକି ବସିଥାନ୍ତି, ଆଗ ଭାଇ ମାନଙ୍କ ହାତରେ ରାକ୍ଷୀ ପୂର୍ଣ୍ଣିମାାରେ ରାକ୍ଷୀ ବାନ୍ଧିବେ। କିଛି ଭଲ ଉପହାର ନେବେ।
ହଁଅଁ, ଏ କେତେ ଉପହା କେତେ ଉପହାର ଦେଇଚି। ସୋ ପ୍ରତ୍ୟେକ ବର୍ଷ ନୂଆ ନୂଆ ଉପହାର। ଆ କିଛି ତ ଅବଜେକ୍ସନ ନାଇଁ। ମାନେ ଏ ଅ ଭଉଣୀ ମାନେ ବି କିଛି ଅବଜେକ୍ସନ କରନ୍ତିନି। ମତେ ଏ ଜିନିଷ ଦରକାର ସେ ଜିନିଷ ଦରକାର। ମାନେ ମୁଁ ଯୋଉଟା ବି ଦେବି ସିଏ ସେଟା ସ ସମ୍ମାନେ ଗ୍ରହଣ କରଦେବେ। ସିଏ ବି କେବେ ବି ମତେ କହିନା ସେ ସିଏ ବି ମତେ କେବେ କଇନାଆନ୍ତି କି ଏଟା ଦେ ସେଟା ଦେ। ଏ ଏଟା ନ ନଦେଲେ ହବନି। ସେଟା ନଦେଲେ ହବନି। ସେଟା ମତେ କେହି କିଛି କଇନାଆନ୍ତି।
ଯେମିତି ଗୋଟେ ଭୋଉଣୀ ବର୍ଷ ବଷାର ଅପେକ୍ଷା କରିଥାଏ ରାକ୍ଷୀ ପୂର୍ଣ୍ଣିମାରେ ତା ଭାଇ ହାତରେ ରା କ୍ଷୀ ବାନ୍ଧିବ କାହିଁକି ନା ତା ଭାଇ ତାକୁ ତା ଜୀବନ ସାରା ତାକୁ ରକ୍ଷା କରିବ। ରାକ୍ଷୀ ପୂର୍ଣ୍ଣିମାକୁ କୁଅନ୍ତି କି ରକ୍ଷାବନ୍ଧନ। ଯୋଉଟା ଗୋଟେ ଭୋଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଦିଏ ମାନେ ମାଗିବାକୁ ଚାହେଁକି, ସେତା ଜୀବନ ସାରା ଯେମିତା ଭାଇ ତାର ରକ୍ଷା କରୁ। ଆଉ ଏ ଉପହାର ତ ତାର ଗୋଟେ ବାହାନା ମାଧ୍ୟମ ଗୋଟେ। କିନ୍ତୁ ସେ ପ୍ରକୃତ ଅର୍ଥ ହଉଛି ତାର ଏଇଆ। ତମେ ଅପେକ୍ଷା କର କି ନାଇଁ?
ରାକ୍ଷୀ ପୂର୍ଣ୍ଣିମା କୁ ଆଉ କୋଉ ପୂର୍ଣ୍ଣିମା ରେ କୁହାଯାଏ କଇଲ ଦେଖିଆ?
ଅ ଗହ୍ମା ପୂର୍ଣ୍ଣିମା କୁହାଯାଏ। ଗହ୍ମା ପୂର୍ଣିମା କୁହାଯାଏ। ଯୋଉଦିନ ବଳଭ ବଡ଼ ଠାକୁର ବଳଭଦ୍ରଙ୍କର ଜନ୍ମଦିନ ଆଉ ଗୋମା ତାଙ୍କୁ ପୂଜା କରାଯାଏ।
ହୁଁଉଁ। ଆଛା ତୁମେ କେବେ ଯାଇଚ, ସୋ ଆମର ବଳଦେବ ଜୀଉ ମଠ? ମନ୍ଦିର ହେଲା କି।
ନାଇଁ ବଳଦେବ ଯିଉ ମଠ କି ମନ୍ଦିର ମୁଁ ଯାଇନି। କିନ୍ତୁ ଭାବିଛି ଯଦି କେବେ ସୁଯୋଗ ମିଳେ ତ ନିଶ୍ଚୟ ଯିବି।
ଆଛା କିନ୍ତୁ ସେଇଟା ବହୁତ ବଢିଆ ପ୍ଲେସ ବଢିଆ ଜାଗା ସେଇଟା।
ନା ମୁଁ କେବେ ଯାଇନି। ତମେ ରାକ୍ଷୀ ପୁର୍ଣ୍ଣିମାକୁ ଅପେକ୍ଷା କର କି ନାଇଁ। କି ତମ ଭଉଣୀ ତମ ହାତରେ ରାଖି ବାନ୍ଧିବ।
ଏ ଅପେକ୍ଷା ଯେତିକି ଥାଏ। ହଁ ମୁଁ ବି ସେୟା ଭାବେ ମୁଁ ଭାବେ ହଁ ବର୍ଷରେ ଥରେ ହଁ ଭଉଣୀ ମାନେ ନେବେ ନେଲେ ନେବେ ଆଉ। ଆଉ ସେ କେବେ କଣ କଁ ସେ ଇଏଟା। ତା ବେଲୀ ଆମର ସେଇ ସଂସ୍କୃତି ପରମ୍ପରା ବଞ୍ଚେଇି ବାକୁ ହିଁ ପଡିବ ନା ଆଉ।
ତଥାପି ଆମ ପରମ୍ପରା କୁ ତ ବଞ୍ଚେଇ ବାକୁ ପଡିବ। ଏଁ ଭଉଣୀ ମାନେ ଖାଲି ରାକ୍ଷୀ ଆଣିନଥାନ୍ତି ତ ମିଠା ବି ନେଇକି ଆସିଥାନ୍ତି ସାଥିରେ। ମିଠା ବି ଦିଅନ୍ତି ଖାଇବାକୁ ଆଉ ତାଙ୍କ ସ୍ନେହ ଭଲ ପାଇବା ଆଗରେ। ତ ଏ ମୁ ମାନେ ଏଇ ପୁ ଯୋଉ କଣ ତ। ଉପହାରର କିଛି ମୂଲ୍ୟ ହିଁ ନାହିଁ।
ମୂଲ୍ୟ ନାଇ ବାସ୍। ହଁ।
ତମେ ଗୋ ମାତା କୁ ପୂଜା କର କି ନାହିଁ ରାକ୍ଷୀ ପୂର୍ଣ୍ଣିମାରେ।
ଉଁ କେବେ କେବେ କରିନି। ତ ମୋ ମମି କରନ୍ତି। ଆଉ ଦିଦି ମାନେ ଅଛନ୍ତି ସିଏ ବି କରନ୍ତି।
ମତେ ତ ଭଲ ଲାଗେ ମତେ ବହୁତ ଭଲ ଲାଗେ ମୁଁ ତାକୁ କୋସ୍ ତାଙ୍କୁ ସଜେଇ ଦବାକୁ ବହୁତ ଭଲ ଲାଗେ
ଆଛା। କିନ୍ତୁ ସେଇଟା ପରମ୍ପରା କହୁଛି କି ହଁ ପୂଜା କରିବା କଥା।
ପୁଜା‌ କରିବାକୁ ତାଙ୍କୁ ସଜେଇ ଦବାକୁ ମତେ ବହୁତ ଭଲ ଲାଗେ ଏବେ ତ ଆମର ନାହାନ୍ତି କିନ୍ତୁ ଆଗୁ ରୁ ଥିଲେ। ଆଗରୁ ଥିଲେ ସେତେବେଳେ ମୁଁ ତା ସଜେଇବାକୁ ବହୁତ ଭଲ ଲାଗେ ଆଉ ପ୍ରଥମେ ଖାଇବା ଯଦି ରନ୍ଧା ହୁଏ ପ୍ରଥମ ଖାଇବା ଟା ତାଙ୍କୁ ଦିଆଯାଏ।
ହଁ।
ଗୋ ମାତାଙ୍କୁ ପ୍ରଥମ ଖାଦ୍ୟଟା ତାଙ୍କୁ ହିଁ ଦିଆଯିଏ।
ଏଥର ରଜ ପାଇଁ କିଛି ପ୍ଲାନିଂ କରିଛ କି ବୁଲାବା ପାଇଁ କି କୋଉଠି ବୁଲାବୁଲି କରିବା ନାଇଁ।
ଯଦି ଭଲ ପାଗ ଦେଲା ତ। ଯୋଉ କୁହନ୍ତିନି ଏକାଥରେ ବାହାରିବୁ ହଁ ଯିବା ବୁଲିବାକୁ ବୁଲିବାକୁ ଯିବୁ ଆଉ ଯଦି। ଖରା ହେଲା ଏ ଖରା ରେ କିଏ ଯିବ ଏତେ ବୁଲିବ।
ଆଛା।
ହଁ। ଖରାରେ କୁଆଡେ ଯିବାର ନାହିଁ କି ବେଶୀ ବର୍ଷା ହେଲେ ବି କୁଆଡେ ଯିବାର ନାହିଁ ସେ ଯଦି ଭଲ ପାଗ ଦେଲା। ତା ହେଲେ ବୁଲିବୁ ରଜପାନ ଖାଇବୁ।
ଆଛା। ତମେ ପୁରା ରଜ ପାଗ ରଜ ପର୍ବ ଟାକୁ ପୁରା ଅନେଇକି ବସି ଥାଅ ଝିଅ ପିଲାମାନେ। କେବେ ଆସିବ ରଜ। କେବେ ଆ କେବେ ରଜ ଆସିବ। କେଭେ ବେ ଆମେ ସଜ ବାଜ। ଏବେ ଆମେ ବୁଲିବାକୁ ଯିବୁ। ତ ସେଇ ପର୍ବ ଟାକୁ ପ୍ରତ୍ୟେକ ଝିଅ ପିଲା ଅନେଇକି ବସିଥିବେ।
ହଉ ହଉ ମୁଁ ରଖୁଛି ଆ। ପରେ କଥା ହଉଛି।
ଠିକ୍ ଅଛି।